ହାଲୋ ।
ହଁ।
ହଁ। କଣ କରୁଛ?
ମୁଁ ମୁଁ ସୋୟା ପାଇଁ ପ୍ରସ୍ତୁତ ହଉଥିଲି ।
ଦିଅବା ଭଡ଼ଉ । ଦିଅନି ଦେ ପାଣି ନାଇଁ ନାଇଁ ଭାଇ ପାଣି ଭରୁଚ଼ି ତ ।
ଆଚ୍ଛା ।
ହଁ ମୁଁ ଏଠି ମାନେ ଆମ କମ୍ ଫୁଡର କେସ ର ଦିଆ ହେଇଛି ପାଠ ତ କରିବାକୁ ଯାଉଥିଲି ।
ଆଚ୍ଛା ଆଉ ଆପଣ ଝଲଦି ଶୋଇବାକୁ କଉଥିଲେ ।
ଆଗ ଚା ହଁ ହଁ ବାସନ ଜେଜେ ମାଜି
ସରି ସା ହାଁ ।
ଆରେ ଆରେ ନାଇଁ କିି ଛି ନାଇଁ ଚଳିବ। ତୁ ମାନେ ତମେ ଟିକେ କଣ କହୁଥାଅ ଟିକେ, ମୁଁ ଟିକେ ପାଣି ଟା ଥୋଇକି ଆସେ । ତମେ କିଛି କହୁଥାଅ। ହଁ, ତମେ ଚୁପ୍ ରୁହନି ।
କିଏ ଅଛନ୍ତି?
ଥାନ୍ଦିନି କେ।
ଅଁମ୍ ଆଉ ସବୁ ହଁ ଭଲ। କଣ କରୁଚ଼ନ୍ତି? କି ନା ମୁଁ ଚାଲୁଛି । ଘରୁଟି ଭଲ ମୁଁ, ମୁଁ ବାଲକନିରେ ଚାଲିଚ଼ି ୱାକିଂ ।
ଆଜ୍ଞ ଆଉ ଚାଲୁଛନ୍ତି।
ଏସ୍ ଆ ସରି ସରି ଚାଲୁ ଚାଲୁ କ୍ଷମା କ୍ଷମା ।
ଆଚ୍ଛା ଆଜ୍ଞା ଆରିଆ ମୋ ମାମା କଥା ହଉଛନ୍ତି ତ! ତନୁ ଙ୍କ ସଇତ?
ଓ ଆଚ୍ଛା ଏ ହଁ ହଁ ।
ହଁ ଆଉ ତ ମୁଁ ଆପଣଙ୍କ ସହିତ କଥା ହେଇଯାଉଚ଼ି। ହିଁ ହିଁ ଆପଣଙ୍କୁ ଟିକେ ହସ ମାରୁୁଛି।ମୁଁ ଜାଣିପାରୁଛି। କୁ ବି ତନୁ ବି ତାଙ୍କ ଘରେ ଅଛି। ତାଙ୍କ ବାବା ତାଙ୍କ ସାମ୍ନାରେ ହସୁଛନ୍ତି। କିନ୍ତୁ, ଫିର୍ ବି ସିଏ କଥା ହଉଛନ୍ତି।ତ ଆପଣ ବି କଥା ହୁଅନ୍ତୁ।
ମୁଁ ସେଥିପାଇଁ ବାହାରକୁ ପଳେଇ ଆସିଲି।
ଉଁ- ହଁ, ମୁଁ ହସିବି ଆଉ ସାଙ୍ଗ ମୁଁ ହସିଲେ, ସାଙ୍ଗରେ ମୋ ମାମା ବି ହସିବ। ତ ଅ ଅସୁବିଧା ହେଇଯିବ।
ଆଚ୍ଛା ଆଚ୍ଛା।
ଏ ମାନ
ଆପଣଙ୍କ ମାମାଙ୍କର ଫୋନ ନମ୍ବର। ତ ଥିବ ୱାଟ୍ସାପ୍ ଥିବ।
ହଁ ଅଛି।
ମତେ ଯଦି ଗୋଟେ ସାହାଯ୍ୟ ନା ଥାଉ।
ମୁଁ ମୋ ବଡ ଭଉଣୀଙ୍କ ଅ ଲିଙ୍କ୍ ଅଁ ପଠେଇ ଦେଇଛି। ସେ ଡାଁ କଣ କୁହନ୍ତି? ଡାଉନଲୋଡ୍ କରିଆକୁ।
ନାଇଁ ନାଇଁ ଆପଣ କୁହନ୍ତୁନି ଆପଣ କୁହନ୍ତୁନି। ଠିକ ଅଛି ଆପଣଙ୍କ ଦିଦିଙ୍କ ନମ୍ବର ଟିକେ ମତେ ଦେଇଦେବେ ଟିକେ ମୁଁ ଟିକେ କଥା ହେଇଯିବି।
କିନ୍ତୁ ସେ ଆଜି ଡାଉନଲୋଡ କରିଛି ତ ହ।
ଆଜି କଲେ ମେ-ର-ବ ଶୁଣନ୍ତୁ ମୋ କ ହଁ ଦିଦିନି ନୁହଁ ବେଶୀ ସମୟ ଲାଗିପାରେ କାହିଁକି ନା ମୁଁ ଟିକେ ଦିଦିଙ୍କୁ ପଚାରିକି କହିବି କାରଣ ଆମର ଏଇ ଯୋଉ କାମ ଶୁଣନ୍ତୁ ମୋ କଥା କାମଟି ଆମର ଏଇ ରବିବାର ଭିତରେ କରିବାର ଅଛି ରବିବାର ରବିବାର ହିଁ ଆମର ଶେଷ ସୀମା। ତ ମୁଁ ଜାଣି ନାହିଁ ଆଉ ଦିଦି ଆମର ଅ ଆ ମାନେ ଅ ମାନେ କଅଣ ମୁଁ ଓଡିଆର ଶବ୍ଦ ପାଉନାହିଁ ଆପଣଙ୍କୁ କିଛି କହିବା ପାଇଁ।
ହଁ ମୁଁ ଆପଣଙ୍କ କଥା ବୁଝିପାରିବି ଆପଣ କୁହନ୍ତୁ କିଛି ବଙ୍ଗାଳୀ ବି କହିଦେଲେ ମୁଁ ବୁଝିପାରିବି।
ସେଇ କଥା କହୁଥିଲି ସେଇଟା ମୁଁ ଟିକେ ପଚାରିକି ଆପଣଙ୍କୁ କହିବି କି ଏବେ ଆଉ କରୁଛନ୍ତି କି ନାଇଁ? ଆଜ୍ଞା କାହିଁକିନା ଯଦି ଏବେ ହଉଥିବ ତାହେଲେ ମୁଁ ବି ଆଉ ଗୋଟେ ନମ୍ବର ଆଡ କରିବାକୁ ସରି ସରି କ୍ଷମା କ୍ଷମା । କରିବାକୁ ଚାହିଁବି।
ମତେ ଟିକେ ଏବେ ଓଡିଆ ଭାଷାରେ ଉ
ଆପଣ ଟିକେ ବେଶୀ ରହି ରହି କହୁ ଛନ୍ତି।
ଆଉ ବେଟ୍ ଏତିକି ବି ରହିବାର ନାହିଁ କି।
ନା ନା ଆପଣ ଆପଣ ଯେମିତି ମୁଁ କଥା ହଉଛି। ଆପଣଙ୍କୁ ଶୁଣନ୍ତୁ ମୁଁ କଥା ଶୁଣନ୍ତୁ ।ଆପଣଙ୍କୁ ମୁଁ ଯେମିତି କଥା କହୁଛି ସେମିତି ହିଁ କଥା ହବାର ଅଛି। ହଉ ଆପଣ ମୋ କଥା ଶୁଣନ୍ତୁ, ମୁଁ ଗୋଟେ ଗପ କହୁଛି। ମୁଁ ଏବେ ଆମ ବାଲକୋନୀରେ ଅଛି। ହେଲା ଆଜ୍ଞା ତ ହଁ। ମୁଁ ବି ଏ ବାଲକନିରେ ଅଛି ।ଯୋଉଠି ମୁଁ ବାଲକନିରୁ ଆମ ପୁରା ଘର ଆଖପାଖ ସବୁ ଅନ୍ଧାର ଦେଖା ଯାଉଛି। କାହିଁକି ଅନ୍ଧାର ଦେଖା ଯାଉଛି।
ମୋର ପୁରା ତ ଆଳୋକୀତ ଦେଖାଯାଉଛି।
ଆପଣଙ୍କୁ କହିଥିଲି ନା ମୁଁ କି ମୁଁ ସରିରବା ପରେ ଆପଣ ଆରମ୍ଭ କରିବେ କିନ୍ତୁ। ଆ
ଆଉ ମୁଁ କ୍ଷମା ଚାହୁଁଛି। ଆପଣ କୁହନ୍ତୁ ଏବେ ମୁଁ ଶୁ ଶୁଣୁଛି।
ହଁ ମୁଁ କହୁଥିଲି ଆପଣ ।ମୁଁ ଯେତେବେଳେ ମୁଁ ମୋ ପାଖରେ କିଛି ସାବଧାନଥିବ କହିବାକୁ ଆପଣ କହିବେ ଠିକ ଅଛି।
ଓ ହୋ ହୋ ନିଶ୍ଚୟ ଆଜ୍ଞା ଆଜ୍ଞା।
ହଉ ମୁଁ କହୁଚି। ତ ମୁଁ କହୁଥିଲି କି ଅନ୍ଧାର ହେଇଚି। ମୁଁ ଜାଣିପାରୁନି କାହିଁକି ଅନ୍ଧାର ହେଇଚି। ବୋଧେ ହୁଏ ଲାଇନ କଟି ଯାଇଚି କିନ୍ତୁ ଲାଇନ ତ କଟି ନାହିଁ, କାହିଁକି ନା ଆମ ଘରେ ଲାଇନ ଅଛି ଆମ ଘରର ଇନଭର୍ଟର ଅଛି। ତ ମୁଁ ଜାଣିନି ଏମିତି କଣ ପାଇଁ ବାହାରେ ପୁରା ଅନ୍ଧାର ମାନେ ମାନ ପୁରା କିଟି ପିଟି ଅନ୍ଧାର ପୁରା ପୁରା ଦେଖା ଯାଉନି । ଅ ମାନେ ଆଖି ଆଗରେ ତମେ ଯଦି ହାତ ବି ରଖିଦବ ଦେଖା ଯାଉନି, ଏତେ ଅନ୍ଧାର କଣ ପାଇଁ ଆଜି ।ସବୁବେଳେ ଏଇଠି ଗୋଟେ ଆମର ବାହାରେ ଗୋଟେ ଲାଇଟ ଲାଗି ଥାଏ। ସେ ବାହାରେ ଲାଇଟା ଆଜି କାହିଁ ଜଳୁନାହିଁ ।ମୁଁ ଜାଣିପାରୁନି ଆପଣ କୁହନ୍ତୁ କାହିଁକି ଜଳୁନି। ହଁ ସେ ଆଲୁଅ ଟା କାହିଁକି ଜଳୁନାହିଁ ଆପଣ କୁହନ୍ତୁ?
ଉଁ ଉଁ କାହିଁକିନା ବେ ବେ ବିଦ୍ୟୁତ। ସେବା। ଜାରୁ ନାହିଁ।
ବିଦ୍ୟୁତ ସେବା କାହିଁକି ଜାରିନାହିଁ, ମୁଁ ସେଟା ବୁଝିପାରୁନି।
କାହିଁକି ନା ଏବେ ଯ ବର୍ଷା ମାସ ଆସିଗଲାଣି ବର୍ଷା ହଉ ତ ଘଡଘଡି ବିଜୁଳି।
ନା ଯେତ ଭ ଘଡଘଡି ବିଜୁଳି କିଛି ମାରୁନାହିଁ। ଆଜି ତ ସବୁ ପାଗ ବି ଭଲ ଅଛି।
ତାହେଲେ ବିଦ୍ୟୁତ ଭାଗ ଲୋକମାନଙ୍କର ଆ ମାନସିକ ମାନସିକ ଟା ନା ହଁ। ମନେ ପଡୁନି ଆ
ହଉ ଆପଣଙ୍କ ଆଗକୁ ନ ମନେ ପଡିଲେ ଚଳିବ ମୁଁ କହିଦଉଚି ଆପଣଙ୍କୁ।
ହଉ କୁହନ୍ତୁ।
ହୁଁ। ହଉ ମୁଁ କହୁଥିଲି କି କଣ କି ଆ ଆମର ଆମର ଆଜି କଲେଜରେ ଆମେ ଯାଉଚୁ ଆମେ କଲେଜ ପାଠ ପଢୁଛୁ ଆପଣ ବଧେ କଲେଜ ଯାଉନାହାନ୍ତି ଏବେ।
କରୁଚି ତ ସେଥିପାଇଁ ଯାଇପାରନ କଲେଜ ଫଲେଜ।
ଆପଣ ଚାକିରି କରୁଚନ୍ତି କି ଚାକିରି ବା?
ମୁଁ ଏଇଠି ଆ ମାନେ କଲେଜ ରେ ପଢୁଥୁବା ଛାତ୍ରଛାତ୍ରୀ ମାନଙ୍କୁ ଚା ଚାକିରି ଦଉଚି। ନିଜର କଣ କୁହନ୍ତି ସେଇଟା ଖର୍ଚ୍ଚ କୁ
ହଉ ହଉ। ଆପଣ ଏମିତି କହୁ କହୁ କାଲି ହେଇଯିବ ଆପଣ ରହି ହେଇଯାଆନ୍ତୁ ମୁଁ କହିଦଉଛି ହେଲା।
କୁହନ୍ତୁ।
ତ ଆପଣ ଆସୁନାହାନ୍ତି ତ ଏତେ ପାଠ ପଢା ହେଇଗଲାଣି କଲେଜ ରେ, ଆପଣ ଆସିଲେ
ମୁଁ। ମୁଁ କଲେଜ ଗଲା ପରେ ବି ସେଇ ପାଠର କିଛି ଭାଲ୍ୟୁ ନାହିଁ।
ଓ। ଆଚ୍ଛା ଆଚ୍ଛା। ନଉଛି ନଉ, ହଉ ଆଉ।
ଆପଣଙ୍କ ଘରେ ଡା, ବଧେ।
ନାଇଁ ନାଇଁ। ମୋ ବାପା ଡ଼ା ଲେ କିନ୍ତୁ ମତେ ନୁହଁ ମୋ ମାମାଙ୍କୁ ଡାକିଲେ।
ତାହେଲେ ଆପଣ କାଇଁ ଉତ୍ତର ଦେବେ
ମୁଁ ତ ଦେଇନି। ମୋ ମାମା ଉତ୍ତର ଦେବେ
ତାହେଲେ ମୁଁ କ୍ଷମା ଚାହୁଁଛି ମୁଁ ଭୁଲ ଶୁଣିଥିବାରୁ।
ହଁ ଆପଣଙ୍କ ସହିତ ଆମ କାଲି ସକାଳେ ଆପଣ ମତେ କଲ କରିବେ ଥରେ ମୁଁ କଥା ହେବି, ଆପଣଙ୍କର ବିଟ ଟାସ୍କ କପ୍ଲିଟ୍ ହବା ଦରକାର ସରି କ୍ଷମା ପ୍ରାର୍ଥନା କରୁ ପ୍ରାର୍ଥନା କରୁଛି।
ହଉ ହଉ କିଛି କଥା ନାହିଁ ମୁଁ ବୁଝିପାରୁିଛି। ଅ କିନ୍ତୁ ଏଟାସ୍କ ତା ଯେହେତୁ ତମେ କଲ୍ କରିଛ ତ ମୋର କଲ
ଆରେ ଆରେ ଏଗୁଡା କୁହା ବାର ନାହିଁ ଏଗୁଡା କହାବାର ନାହିଁ।
ଆଚ୍ଛା ହଉ ସରି, ସରି ମୁଁ ଏ କ୍ଷମା ଚାହୁଁଛି।
ମତେ କ୍ଷମା ମାଗିଲେ କଣ ହିଁ ହବ? ହଉ ହଉ ଶୁଣନ୍ତୁ, ଆମର ଶିକ୍ଷକ ଆମକୁ ଅ
କଥା ମୁଁ ଜାଣିବି କେମିତି?
ହଁ ମୋର ଭୁଲ ହେଇଗଲା। ମତେ କ୍ଷମା ଦେ କରିଦେବେ ହଉ ମୁଁ ଶୁଣନ୍ତୁ ଆମର ଯୋଉ ଆମର ଶିକ୍ଷକ ଗୁଡିକ ମାନେ ଶିକ୍ଷକ ମାନେ ଆମକୁ ଅ ତାନା ମାରୁଛନ୍ତି।
କାହିଁକି?
ଏଇ ଯୋଉ ଯୋଉଦିନ ପରୀକ୍ଷା ସରିଥିଲା ସେଇଦିନ ଯୋଉ ଆମେମାନେ ବସିଥିଲେ।
ହୁଁ ହୁଁ ଓହୋ କଣ କହିଲେ କିଏ କହିଲେ?
ଆମର ଶିବାନୀ ମ୍ୟାଡାମ?
ହ ହଉ କଣ କହିଲେ?
କହିଲେ କି ଆପଣ ଆପଣ ବସିଥିଲେ ଯୋଉ ଆପଣ ଏମିତି କହିଦେଲେ ଆଉ ତାନା ମାରିଦେଲେ କଥାରେ ଆଉ ହଉ ଶୁଣନ୍ତୁ ମୋର ସମୟ ହେଇଗଲା ମୁଁ ରଖୁଛି।
ଆଛା ହଉ ହଉ ଠିକ ଅଛି।
ହଉ।
ଶୁଭ